ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ଆଉ କଣ କରୁଚ?
ଏଇଠି ବସିଥିଲି ଆଉ ରୋଷେଇ ସାରିକି ଏଠି ବଇଥିଲି।
ଯାହା ହଉ ତୋମ ରୋଷେଇ ସରିିଗଲାଣି। ଆଉ ଆମର କଣ କହିଲ ହଁ ଆଜି ଯେହେତୁ ମଙ୍ଗଳବାରରେ ପରଟା ଡାଲମା ଆଉ ଅରୁଆ ଭାତ ହେଇଛି କାରଣ ବୋଉ ଟିକେ ରୁଟି ଆଜି ଖାଇବେନି କହିଲ ଅରୁଆ ଭାତ ଖାଇବେ। ବାପାଙ୍କ ପାଇଁ ହେଇଛି ଆଉ ଡାଲମା ଟା ମାନେ କଣ କଲେ ବସେଇ ଦେଇଛି ଆଉ ଅଳ୍ପ ସମୟରେ ହେଇଛି ତ ଆଉ ପରଟା ଅରୁଆ ଭାତଟା କରିଦେଲି ତ ମୁଁ କହିଲି ଫାଙ୍କାରେ ବସିଛି ଆଉ ଟିକେ କଲ କରିଦିଏ।
ଆଉ ଏବେ? ତ ଜାଣିଥିବେ ଯେ ସବୁ ପର୍ବପର୍ବାଣି ତାପରେ ତାପରେ ପଳେଇ ଆସୁଛି କାରଣ ଗୋଟେ ପରେ ଗୋଟେ ଏଇ ଯେମିତି ରଥ ରଜ ସରିଲା ରଥଯାତ୍ରା ଆସୁଛି ଏମିତି ତାପରେ ଆମର କାର୍ତ୍ତିକ ପୂର୍ଣ୍ଣିମା ହବ। ଡଙ୍ଗା ବସା ଆଉ ଆପଣ ଗା ଆଡେ କେମିତି କଣ କାର୍ତ୍ତିକ ପୂର୍ଣ୍ଣିମା କରନ୍ତି କହିଲେ ଟିକେ ଆପଣ?
ହଁ ଆମର ତ ଏପଟେ କାର୍ତ୍ତିକ ପୂର୍ଣ୍ଣିମାରେ ଏ ସବୁ ଝିଅ ମାନେ ବାହାରି ଶାଶୁ ଘରୁ ବି ମାନେ ଆସନ୍ତି ପ୍ରାୟ ସବୁ ଆସନ୍ତିନି ପ୍ରାୟ କେତେ ଜଣ ଆସନ୍ତି ଆମର ରାତିଗୁରୁ ଭୋରୁ ଦିଟା ଖଣ୍ଡେ ହବ ସକାଳ ମାନେ ଭୋରୁ ଭୋରୁ ଦିଟା ରେ ଆମେ ଯାଉ ଗାଧେଇବା ପାଇଁ ଗାଧେଇକି ଆମ ପାଖରେ ନଈ ଆମ ଗାଁ ପାଖରେ ନଈ ଅଛି ସେ ନଈରେ ଆମେ ଗାଧେଇକ ଆସୁ ଆସି ସାରିଲା ପରେ ଆମ ଚହୁରାରେ ମୁରୁଜ ପକଉ ବିଭିନ୍ନ ମୁରୁଜ ବି ଆମେ କିଣିକି ବଜାରରୁୁ ତ ଏତେ ମିଳୁନି। ଆମ ନିଜ ଘରେ ବି ମୁଁ ରୁଜ କରୁ ଅଙ୍ଗାର ମାନେ ଯୋଉ ଆମର କଳା। କଲର ଟା କଣ କରୁନା ଜାଳ ନିଆଁରେ ଯୋଉ ଆମର ଜାଳ ଟାକୁ ବି ଅଙ୍ଗାର ଯୋଉଟା ବାହାରେ ସେଟାକୁ ଚୋରିିକି କଳା କରିଦଉ ଆଉ ଇଟା କଲର ଟା ବି ଗୋଟେ କା ଟାକୁ ଚୋରିକି ଟିକେ ଇଟା ରଙ୍ଗର ଗୋଟେ କଲର କରିଦଉ ଆଉ ଏମିତି ବିଭିନ୍ନ ପ୍ରକାରର କଲର ବି ଆମେ ଘରେ ତିଆରି କରି କାଚରେ ବି ଗୁଣ୍ଡ ତିଆରି କରୁ ଆମର ଏପଟେ ମିଳୁଛି ତମର ସେପଟେ ଅଛି କି ନହିଁ ଅବଶ୍ୟ ମୁଁ ଜାଣିନି ଆମର ଏଇପଟେ ଅଛି ଗୋଟେ ମୁରୁଜ ପଥର ତାକୁ ବି ଆମର ଗୁଣ୍ଡ କରିକି ଧଳା ମୁରୁଜ ଟା ଆମର ଏପଟେ ନିଜେ ହାତରେ ତିଆରି କରିକି ପଉ ବିଭିନ୍ନ ପ୍ରକାର ତିଆରି କରୁ। ଯୋଉଦିନ ଆମର ପାଞ୍ଚ ଦିନ ପଞ୍ଚୁକ ପାଳନ କରାଯାଏ। ଏ ପୂର୍ବ ଦିନଠୁ ଆମର ଚ ଧୋଇ ଧୁଆକି ପରିଷ୍କାର କରିଥାଉ ଗାଧୋଇକି ଆସି ସାରିଲା ପରେ ମୁରୁଜ ପକାଉ ଆମର ପୂର୍ଣ୍ଣମା ଦିନ କାର୍ତ୍ତିକ ପୂର୍ଣ୍ଣମା ଦିନ ଆମର ଡଙ୍ଗା ନିଅନ୍ତି ପୋଖରୀ କି ଆମ ନଈକି ଯାଆନ୍ତି ପୋଖରୀ କି ବି ଯାଆନ୍ତି। କିଛି ଲୋକ ଡଙ୍ଗା ଭସେଇକି ଆସୁ। ତାପରେ ଆମ ଗାଁରେ ବି ଭଲ ପୂଜା ହୁଏ କାର୍ତ୍ତିକ ପୂଜା ଭଲ ହୁଏ ମେଢ ଫେଡ଼ ତିଆରି ହୁଏ ଭଲଜ ସାଜସଜା କରାଯାଏ ଆଉ ଭଲ ଭଲ ପୂଜା ବି ଆମର ଏଠି ଭଲ ପୂଜା ହୁଏ ଯାତ୍ରା ପଡେ ବିଭିନ୍ନ ପାଲା ବି ପଡେ। ଉ ଆଉ ବିଭିନ୍ନ ପ୍ରକାରର ଅନୁଷ୍ଠାନ କରାଯାଏ। ଛୋଟ ଛୁଆ ବି ଆମର ସେଦିନ ଗୋଟେ ଦିନ ବି ଛୋଟ ପିଲା ଗୁଡା ଆମର ନାଚନ୍ତି। କିଛି ସାଂସ୍କୃତିକ କାର୍ଯ୍ୟକ୍ରମ କରନ୍ତି ଏମିତି ଆମର କାର୍ତ୍ତିକ ପୂର୍ଣ୍ଣିମା ଟାକୁ ପାଳନ କରାଯାଏ ଆଉ ତମର ସେପଟେ କେମିତି କଣ କରନ୍ତି?
ହଁ ଆମର ତ ମାନେ ଏପଟେ ବହୁତ ବଢିଆ ସେ ପାଳନ ହୁଏ ଆଉ ଆପଣ ହଁ ମୁଁ ପ୍ରଥମେ କହୁଛି ଯୋଉ ମୁରୁଜ କଥା କହିଲେ ଆପଣଙ୍କ ଆଡେ ଯୋଉ ପଥର ମିଳୁଛି ଆମ ଆଡେ କଣ କହିଲେ ସେଇଟା କିଛି ବି ମାନେ ପଥର ମିଳୁନି ଧଳା ମରୁଜ ପ୍ରାୟତଃ ଆମେ କଣ କରୁ ଏଇ ଯୋଉ ବଲ ତ ଆଗରୁ ଲାଗେ ସେରା ଖୁଟିଦ ମାନେ ଆଗରୁ ମୁଁ କହୁଛି ଦି ବର୍ଷ ତଳର କଥା କିନ୍ତୁ ଏବେ ତ ସେଇରା ସବୁ କିଛି ମିଳୁନି ଆମେ କଣ କୁଛୋଉ ବାଧ୍ୟରେ ଯୋଉ ଗାଁ କୁ ଯୋଉ ବେପାରୀ ଆସୁଛନ୍ତି। ମାନେ କିଲ ଧଳା ମୂରୁଜ ତ ଜାଣିଥିବ ଅଧିକ ଦରକାର ଆଉ କିଲୋ ହିସାବ ହିସାବରେ ରଖୁଛୁ ନହେଲେ ନହିଁ ବଜାରରୁୁ ଯାଇକି ଆଣିବାକୁ ପଡୁଛି ମୁଁ ଯେବେ ଆପଣଙ୍କ ଘରକୁ ଯିବି ମତେ ଟିକେ ମେଞ୍ଚେ ପଥର ଦେଇଥିବେ ମାନେ ମୁଁ ରଖି ଦେଇଥିବି ଆଗୁଆ କି ଆଉ କଣ କହିଲେ ଆଉ ଆମର ଯତ ଜାଣିଥିବେ ମାନେ ପାଞ୍ଚ ଦିନ ଯାକ ପଡିବ ମାନେ ଚଉରାଟା ଜାକ ତାପରେ ସିନା। ଆପଣ ରଙ୍ଗୀନ କରିବେ ଆଉ ଆମେ କଣ କରୁ ପତ୍ର ଯୋଉ ନାଗାର୍ଜୁନ ପତ୍ର। ରେ ଥାଏ ତାକୁ ଶୁଖେଇ ଦଉ। ମାନେ ପାଞ୍ଚ ଛଅ ଦିନ ପୁରା ଭଲ ଖରାରେ ପୁରା ରଡରଡିଆକି ଶୁଖିଗଲା ପରେ ତାକୁ ରୁଞ୍ଚିକି ଯୋଉ ଶିଳରେ କଣ କରୁନା ଶିଳରେ ତାକୁ ପୁରା ଚୁରି ଦଉ ପୁରା ପାଲିସ କରିକି ମୋ ଦେଇ ଚୁରେ ମୁଁ କଣ କରେ ଚଲାଟେ ଧରିକି ଚଲେଇଦି ତାର ଯୋଉ ଖଦଡ ଗୁରା ପକେଇ ଦଉ ପାଲିସ ହେଲେ ଭଲ ଲାଗିବ ରଙ୍ଗ ଟା ଆଉ ସବୁ ନାଲି କମଳା ହଳଦିଆ ଯେହେତୁ ଜାଣିଥିବେ ଏଟା ଜଗନ୍ନାଥ ବଳଭଦ୍ର ସୁଭଦ୍ରା ହେବେ ତିନି ଠାକୁର ମାନେ ପାଞ୍ଚ ଦିନିଆଙ୍କ ହେବେ ମାନେ ଏଇ ରଙ୍ଗ ଗୁରା ବେଶୀ ଦରକାର। ଗଟେ ଯଉ ନାଲି ହଳଦିଆ କଳା ଆଉ ସବୁ ରଙ୍ଗୀନ ସବୁଜ ଗୋଲାପୀ ସବୁ ରଙ୍ଗ ଆମ କଣ କରୁ କିଣି ଆଣୁ ବଜାରୁ ଯାଇକି ଆଉ ତାପରେ ଯୋଉ ଯେତିକି ଆଉ ଜାରୁ ନ ଆଣିଲେ ତୁ ମାନେ ଗାଁକୁ ବେପାରୀ ମାନେ ଆସନ୍ତି ଯୋଉ ମୁରୁଜ ଧରିକି ତାଙ୍କ ଟିକେ ରଖୁ। ଆଉ ତାପରେ କଣ କହିଲେ ଆପଣ ଯେମିତି କହିଲେ ଚଉରାଙ୍କୁ ାଡି ଦିଅନ୍ତି ଆମେ କଣ କରୁନ ଆମର ଯୋଉ ମୂର୍ତ୍ତି ଚଉର ମୂ ଯୋଉ ତୁଳସି ମୂର୍ତ୍ତି ମାନେ ମୁଣ୍ଡେଇ ଥିବେ ହାଣ୍ଡି ତା ଉପରେ ଆମେ ଲଗେଇଛୁ ତୁଳସୀ ବୃନ୍ଦାମୂର୍ତି ଗଛ ସେ ଯୋଉ ବୃନ୍ଦାବତୀ ବି ମାନେ ଏଇ ବର୍ଷ ଆମେ କେବଳ ପଚାରିଲୁ ଆଉ କେତେ ଟଙ୍କା ନବ ଯଉ ମିସ୍ତ୍ରୀଙ୍କ ରଙ୍ଗ ଯେ ଟିକେ କରିଦେଲେ ସେ ବହୁତ ପଇସା କହିଲେ ତେଣୁ କଣ କହିଲୁ କହିଲୁ ଆମେ ସେ ଯେତିକି ସେ ପଇସା ପାଇଲା ଆମେ ତା ଅଧାରୁ ବି କମ ପଇସା ଦେଇକି ରଙ୍ଗ କିଣିକି ନିଜେ କରିଦେଲୁ ଆଉ ଠାକୁରଙ୍କର ମୁହଁ ରଙ୍ଗଟା ଟିକେ ମାନେ ସ୍କିନ କଲର ସେମାନେ ଯେମିତି ହଳଦିଆ ହେଇନଥିବେ କି ଧଳା ହେଇ ନଥିବ ମିଶା ରଙ୍ଗଟା ସେଟା କେମିତି କଣ କରିବୁ ତ ଭାବିକି ମାନେ ହଳଦିଆ ଯୋଉ ଚି ଗୋଟେ ଗୋଲଡେନ କଲର ଆସେମାନେ ଯୋଉଟା ଠାକୁ ଠାକୁରଙ୍କ ଅଳଙ୍କାରରେ ଦିଆଯାଏ ସେଇ ରଙ୍ଗ ଆଉ ଧଳା ରଙ୍ଗ ମିଶେଇ ଦେଲେ ସେଇ ରଙ୍ଗ ଟା ବାହାରିଯାଏ। ଏଇତ ଦେଇଦେଲୁ ତାପରେ ତା ପୂର୍ବ ପାଞ୍ଚ ଚାରି ପାଞ୍ଚ ପାଞ୍ଚ ଦିନି ଆଗରୁ ଆମେ ଚଉରା ଟାକୁ ରଙ୍ଗ କରିଦଉ ଖରାରେ ଭଲସେ ଶୁଖିଥିବ କାରଣ ଧୁଆ ହବ ନା ତାପରେ ତା ପୂର୍ବ ଯୋଉ ଦିନ ପଞ୍ଚ ତା ପୂର୍ବ ରାତିରୁ ମାନେ ଆମେ କଣ କରୁ ଚଉରା ଟା ଧୋଇ ଦେଇଥାଉ ସନ୍ଧ୍ୟା ବେଳେ ଲିପା ହୁଏ। ନାଲିମାଟିରେ ତଳେ ବୋଉ ଲିପିଦିଏ ଆମର। ଆଉ ତାପରେ କଣ କରୁନା ଆମେ ସକାଳୁ ମୋ ଦେଇର ମୋର ରାତି ତିନିଟାରେ ମାନେ ତ ନିଦ ହବନି ଆଲା ଆଲାର୍ମ କେତେବେଳେ ବାଜିବ ଆମର ଡେରି ହେଇ ଯିବକି ଆଉ ସେମାନେ ଏଠିକି ଆଗ ପକେଇଦେବେ ଆଉ ଆମେ ପକେଇପାରିବାନି ଆମକୁ ଛାଡିକି ଏଠୁ ମନ୍ଦି ମନ୍ଦିର ପଳେଇବେ ସାଙ୍ଗ ହେଇକିଗଲେ ଖୁସିଲାଗେ ତ ଏମିତି କରିକି ଆମେ କଣ କରୁ ଖାଲି ରାତିଟା ତ ଏମିତିରେ ବୋହୁଥର ନିଦ ଭାଙ୍ଗିଯାଏ ତାପରେ କଣ କରୁ ନିଦ ଯେମିତି ଆଲାର୍ମ ସାଙ୍ଗେ ସାଙ୍ଗେ ଉଠିକି ମାନେ ଘର ଦୁଆର ଝାଡୁ କରିକି ଗାଧେଇ ଗାଧେଇକି ମୁଁ ଯାଇକି ଆଗ ଚଉରାରେ ପାଣି ଆଗେ ତୁଳସୀମୂଳରେ ପାଣି ଦିଏ ସୂର୍ଯ୍ୟଙ୍କ ଠିତ ଆସିନଥିବେ। ଯେ ରାତି ତିନିଟାରୁ ତାପରେ ହେରା ସକାଳ ହେଲେ ଦିଏ ତୁଳସୀମୂଳରେ ଟିକେ ପାଣି ଫୁଲ ଗୋଟେ ଦେଇଦେଇକି ସାଙ୍ଗେସାଙ୍ଗେ ମୁଁ ଧଳା ମୁରୁଜ ଆଙ୍କି ମୋ ଦେଇ ମାନେ ମୋର ଟିକେ ଡେରି ଗାଧୁଆ ହବ କିନ୍ତୁ ସିଏ ବହୁତ ଜଲ୍ଦି ମାନେ ଗାଧେଇ କରିବ ସବୁ କାମରେ ତାର ଶୀଘ୍ର। ମାନେ ସେ ଆସି ସାଙ୍ଗେ ସାଙ୍ଗେ ପୁରା ଚଉରା ଟା ଜାକ ଆଙ୍କିଦଵ ମୁଁ ରଙ୍ଗ କରିନିଏ ଆଉ ସିଏ ମାନେ କଣ ହିଲେ ଅବିକଳ ଯେମିତି ଆପଣ ତା ନି ମନରୁ ଆଙ୍କିଦବ ଆପଣ ଯୋଉ ଫଟୋଟା ଦେଖିବେ ମାନେ ତାର ସେଇ କଳାଟା ଅଛି ପୁରା ଅବିକଳ ମାନେ ଯେମିତି ମୟୁ ର ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମାନେ ସବୁ ପ୍ରକାରର ମୋବାଇଲ ରୁ ଫଟୋ ରଖୀ ହେଇଥିବ ସେମତି ଆଙ୍କିଦିଏ ବଢିଆ ସେ କରେ ଆଉ ତାପରେ ଆମେ ମୁରଜ ପକେଇ ସାରିଲା ପରେ ଗାଁରେ ଯେହେତୁ କାର୍ତ୍ତିକଶ୍ଵରଙ୍କର ମେଢ ହେଇଥାଏ ଲିଚୁଫିଚୁ ଲାଗିକି ତ ଯାଉ ଆମେ ସେଠିକି ଜୁଆର ହେଉ ଆମ ମଙ୍ଗଳା ମନ୍ଦିର ହନୁମାନ ମନ୍ଦିର ଆଉ ଜୁଆର ହେଇକି ଆ ସୁ ଆଉ ଲାଷ୍ଟ ଦିନ ଆମେ ପୁରା ରାତି ଗୋଟାକରୁ ଉଠୁ। ମାନେ କଣ କହିଲେ ଜଲଦି ଉଠିକି କେମିତି ଗାଧେଇକି ମୁରଜ ପକେଇ କାରଣ ଠାକୁର ପୂଜା ସରିଲେ ସିନା ଆମେ ଯିବା ଡଙ୍ଗା ଭସେଇ ଆମେ ଠାକୁର ପୂଜା ପୂଜା କରିଦଉ ଆମେ ଯେହେତୁ ଏଠି ଆମର ପୋଖରୀ ଟିକେ ଦୂରରେ ଆମେ ଘରେ ଗାଧେଇ ପଡୁ ଘରେ ଗାଧେଇ। ତାପରେ ଠାକୁର ବାଖୁର ପୂଜା କରି ମୁରୁଜ ପକେଇ ଠାକୁର ପୂଜା କରିଦେଉ ତାପରେ ଡ ଛତା ଧରିକି ମୁଁ ଦେଇ ଆଉ ପାଖରେ ବି ମୋର ଆଉ ଜଣେ ବଡ ଦେଇ, ତାଙ୍କ ଶାଶୁ, ଯାଆ, ଝିଆ ସମସ୍ତେ ଆମେ ସାଙ୍ଗ ହେଇକି ଡଙ୍ଗା ନେଇକି ଯାଉ ମାନେ ଆମର ଗୋଟେ ଗୋଟେ ପଥର କଟା ବୋଲି ଅଛି ମାନେ ସେଠିକୁ ସେ ପୋଖରୀଟା ନା ସେଇଠି ଆମେ କଣ କରୁ ଡଙ୍ଗା ବସେଇ ଦଉ ଚଲାପାଣିରେ ବସ୍ ସେଇ ଦେଇକି ଆମେ ସେଇପଟ ଏକାଥରେ ଚାଲି ଚାଲି ଶିବ ମନ୍ଦିର ଯାଉ ମାନେ ଗଲା ବେଳୁକୁ ବହୁତ ବା ଟ ରାସ୍ତାରେ ମାନେ କଣ କଲେ ଗୁରେ ଗୁରେ ଲୋକ ପଳେଇଥିବେ କି ଗାଡିରେ କିନ୍ତୁ ଆମେ ସମସ୍ତେ ନା ଏତେ ଗାଡିରେ ଯିବା। ତେବେକା ମୋ ମତରେ ଯାହାର ଗାଡି ନାହିଁ ଆମେ ଧରିନିଅ ଗାଡିରେ ପଳେଇବା ସିଏ ମନ ଦୁଃଖ କରିବ। କିନ୍ତୁ ଏମିତି ଆମେ ସାଙ୍ଗ ହେଇକିଗଲେ କଣ ସମସ୍ତେ ଚାଲିକି ପଳେଇବୁ ଆଉ ଗଲାବେଳେକୁ ପୁରା ଅନ୍ଧାର କାରଣ ଆମ ଗାଁରେ କଣ? ଏଠେ ଶିବମନ୍ଦିର ନାହିଁ। ସେ ତେଣୁ ଆମକୁ ଆଉ ଗୋଟେ ଆମ ଗାଁ ପାଖ ଆଉ ଗୋଟେ ଗାଁକୁ ସେଠିକି ଯିବାକୁ ପଡେ ଶିବ ମନ୍ଦିରରେ ଦର୍ଶନ। ଦର୍ଶନ କରିବା ପାଇଁ ତ ସେଠି କି ଯାଇଁ ପୂଜା ଅର୍ଚ୍ଚନା କରିକି ଆମେ ଆସୁ। ଆଉ ଆସିଲା ପରେ ଆମର ଏଠି ବାଲିଯାତ୍ରା ସେଇଯୋଉ କାର୍ତ୍ତିକପୂର୍ଣ୍ଣିମା ଦିନ ଯୋଉ ରାସପୂର୍ଣ୍ଣିମା ଦିନ ଆମର ସେଠି ବାଲିଯାତ୍ରା ପଡିଥାଏ। ଆମ ପାଖରେ ଜଣେଗୋଟେ ଆମର ବଜାର ଅଛି। ସେଇଠି ହଉଛି ଯୋଉ ବଜାରରେ ଆମେ ବାଲିଯାତ୍ରା ଯାଉ ସବୁ କିଣା। ପୁଣି କରି ଯେମତି ଏଠି ବେତ ଜିନିଷ ସବୁ ପଡିଥାଏ ଆଉ ଘରକରଣାର ସବୁ ଯେମିତି ପ୍ଳେଟ୍। ଏଇଠି କପ୍ ସେରା ପଡିଥାଏ। ଆଉ ଲକ୍ଷ୍ମୀ ପୂଜା ତ ତା ଆରମାସରେ ର ସେଠି ମାନେ ଲକ୍ଷ୍ମୀଙ୍କ ଝୋଟ୍ ଏ ଛାଞ୍ଚ ଆ ମୁରୁଜ ଆଉ ସବୁ ରଙ୍ଗ ବେରଙ୍ଗର ସବୁ ମାନେ ଘର ସଜ୍ଜା ଯୋଉ ଫୁଲ ଗଛ ଅଛି ଅଡେଇ ସବୁ ବସିଥିବ। ତାପରେ ସେଇଟା ବହୁତ ବଢେଇ। ଛ ପଡିଥାଏ। ଆଉ ଆମର ପନିକି ଯେମିତି ଜଣେ ଝିଅ ବାହାଘର କରିବାକୁ ଚାହୁଁଥିବ ମାନେ ସେଇଠୁ ଯାଇଁ। ସବୁ ଜିନିଷ କିଣି ପାରିବ। ସେ ବାଲିଯାତ୍ରା ପଡିଆ ଟା ଏତେ ବଡ ପଡିଆ ସେ ମାନେ ସବ୍ ସବୁ କିଛି ମିଳିତାଏ। ଆଉ ଆପଣଙ୍କ ଆଡ଼େ ଏମିତି କିଛି ମେଳା, ମିନା ବଜାର କି ବାଲିଯାତ୍ରା ପଡ଼ିଆ ପଡ଼ିଥାଏ? ଥାଏ?
ହଁ। ଆମର ଏଠି ବାଲିଯାତ୍ରା ହୁଏ। ବିଭିନ୍ନ ପ୍ରକାରର ସବୁ ଦୋକାନ ପଡେ। ଛୋଟ ପିଲାଙ୍କର ବି ଭଲ ଖେଳନା ସବୁ ବିଭିନ୍ନ ପ୍ରକାରର ପଡେ। ଆଉ ଠାକ୍ କୁରଙ୍କ ବାସନ ବି ପଡିଥାଏ। ଆଉ ସିଲଭର୍ ର ବି ପଡ଼ିଥାଏ। କଂସା ଜିନିଷ ର ବିଭିନ୍ନ ପ୍ରକାରର ପିତ୍ତଳ କଂସା ହଉ। ପିତ୍ତଳ ଥାଳି ହଉ, ପିତଳ ଗ୍ଲାସ ହଉ, ପିତଳ ପଲମ ହଉ ବିଭିନ୍ନ ପ୍ରକାରର ପିତ୍ତଳର ବି ଜିନିଷ ପଡ଼ିଥାଏ। ଆଉ ଆମର ଯୋଉ ବେଶି କରି ମୁଁ କା। କାଠର ତିଆରି ବି ଭଲ ଭଲ ଜିନଷ ଆସେ କାଠ ଚଟୁ ଆଉ କାଠର। ଅଁ ବିଭିନ୍ନ ପ୍ରକାର ଆ ଚାମଚ, ଉଁ କାଠର ସବୁ ଜିନିଷ। ଶ ପଡିିଥାଏ। ଲୁହାର ବି। ସବୁ ଜିନଷ ପଡିଥାଏ। କାଚ ଜିନଷ ର ବି ବିଭିନ୍ନ ପ୍ରକାରର ଜିନଷ ପଡିଥାଏ। ଆମର ବି ଏଠି ଭଲ ବାଲିଯାତ୍ରା ହୁଏ। ସବୁ ବିଭିନ୍ନ ପ୍ରକାରର ଦୋଳି ଛୁଆଙ୍କ ପାଇଁ ବି ପଡେ। ଆଉ ବିଭିନ୍ନ ବସ୍ତ୍ର ବି ବିଭିନ୍ନ ପ୍ରକାରର ଜୋତା। ଆଉ ଯାତ୍ରା ବି ଆମର ଏଠି ହୁଏ। ପାଲା ବି ହୁଏ। ଆଉ ଭଲ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ। ଉଁ ଛୋଟ ଛୋଟ ପିଲା ବି ଭଲ ନାଚନ୍ତି। ଆମର ଏଠି ବି ଭଲ ଉଁ ଭଲସେ ଆମର ପୂଜା କରାଯାଏ। ଦଶହରା ଯୋଉ ବାଲିଯାତ୍ରା ଟା।
ହଁ ତ ସେମତି ଯେମତି ମତେ ବହୁତ ବଢିଆ ଲାଗେ ସେଇ ମାସ ଟାକୁ ମୁଁ ତ ସବୁବେଳେ ଅନେଇଥାଏ। ଆମେ କଣ କରୁନା କାର୍ତ୍ତିକ ମାସ ପ୍ରଥମ ଦିନରୁ ଆମେ ଛାଡିଦଉ ମାସେ ଯାଁକ ଆଇଁଷ। ଖାଉନା ଆଉ ଯେହେତୁ ମାନେ କୁହନ୍ତି ପୋଇଟା ବି ଆଇଁଷ କାର୍ତ୍ତିକ ମାସରେ ମାନେ ପ୍ର ତାପ ଆଗରୁ ଯୋଉ ପ୍ରଥା ଅଛି ଖାଆନ୍ତିନି ତ ପୋଇ ବି ଆମେ ଖାଉନୁ କି ମସୁର ଖାଏନି ଏମତି ଆମ ଘରେ ଆମେ କେହି ବି ଖାଉନୁ। ଆଉ ହବିଷ ତ ଆମେ ସେଇ ପାଞ୍ଚ ଦିନିଆଙ୍କ ଅରୁଆ ଭାତ, ଡାଲମା ବିନା ପିଆଜ ରସୁଣରେ ହେଇଥିବା ତର କାରୀ ଖାଉ। ଆଉ ଆମେ ହବିଷ ଟା କରୁ। ଆଉ ଲାଷ୍ଟ ଦିନ ମାନେ ମୁଁ ଚାହେଁ ଯେ କାର୍ତ୍ତିକ ମାସରେ କେବେ ଟିକେ ଯାଇଁକି ପୁରୀ ଦର୍ଶନ କରିବି। ଏବେ ସେ ସୌଭାଗ୍ୟ ମତେ ମିଳେନି କାରଣ ଜାଣିଥିବେ ହବିଷ୍ୟାଳୀ ମାନେ ପୁରୀରେ କାର୍ତ୍ତିକ ମାସରେ କେତେ। ଭାବରେ ମାନେ ଭିଡ଼ ହୁଅନ୍ତି ତ ସେଥିରେ ଯିବା ତ ସମ୍ଭବ ହୁଏନି କିନ୍ତୁ ମୋ ଠା ଠାକୁରଙ୍କ ମାନେ ଡୋରି ଲାଗିଲେ ଯେବେ ମତେ ମାନେ ସେଇ କାଳିଆ ଠାକୁର ଟାଣିନେବେ ମୁଁ ନିଶ୍ଚି ନିଶ୍ଚିନ୍ତ ମୁଁ ଚାହିଁବି ଯେ କେବେ ନା କେବେ ଯାଇକି ଜୀବନରେ ମାନେ ମୋ ହବିଷ କାର୍ତ୍ତିକ ମା ମାସରେ ପୁରୀରେ ହିଁ କରିବି ଆଉ ଆପଣ ଜାଣିଥିବେ କାର୍ତ୍ତିକ ପୂର୍ଣ୍ଣିମାକୁୁ ରାସ ପୂର୍ଣ୍ଣିମା କୁହନ୍ତି କାରଣ ରାଧାକୃଷ୍ଣ ସେଇ ପୂର୍ଣ୍ଣିମାରେ ମାନେ ରାସ କରନ୍ତି କାର୍ତ୍ତିକ ପୂର୍ଣ୍ଣିମା ରେ ହଁ ବହୁତ ମାନେ ଏଥିରେ ବହୁତ ବଢିଆ ସେ କଣ କରନ୍ତି କହିଲେ କାର୍ତ୍ତିକ ପୂର୍ଣିମା ସମସ୍ତେ ପାଳନ କରନ୍ତି। ଆଉ ମୁଁ ଟିକେ ଏବେ ରହୁଚି ମୁଁ ଟିକେ ମୋର କାମ ଅଛି କରିସାରିକି ଆପଣଙ୍କୁ କଲ କରିବି କଥା ହବା।
ହଁ।